ହାଲୋ ହଁ ମୋ କଥା ଠିକ୍ ସେ ଶୁଭୁଛି।
ଆଜ୍ଞା ଶୁଭୁିଛି। ଆପଣଙ୍କ ମୋ କଥା ଶୁବୁଛି।
ହଁ ଶୁଭୁଛି। ଆଉ କେମ୍ତି ଅଛନ୍ତି ଶଙ୍କର୍ ବାବୁ।
ହଁ ଆମେ ଭଲ ଅଛୁ ଆପଣ କେମ୍ତି ଅଛନ୍ତି କୁହନ୍ତୁ ଜମଜ ବାବୁ।
ହଁ ବହୁତ ଭଲ ଅଛି ଆଉ କେମ୍ତି କଣ ସବୁ ଠିକ୍ ଠାକ୍ ଚାଲିଛି କାମଦାମ।
ହଁ ସେମ୍ତି ଚାଲ୍ଚି ଆଉ। ଆଉ ଆଜି କଣ ଆଜି କଣ ସକାଳେ କଥା ସକାଳୁ ରାତିି ଯାଏ କଣ କଲ।
ହଁ କିଛି ନାଇଁ ନାଇଁ ସକାଳୁ ଉଠିକି ଟିକେ ସାଙ୍ଗ ଡାକିଲା ତ। ଚାଲିବାକୁ ଯାଇଥିଲି ଚାଲିକି ଆସିକି ଟିକେ ବାହାରିକି କାମକୁ ବାହାରିଗଲି ଆଉ କଂ।
ଆଚ୍ଛା କାମ କୁ ବାହାରି ହଁ ଆମେ ବି ସେମ୍ତି ସକାଳୁ ସକାଳୁ ଗୋଟେ ସାଙ୍ଗକୁ ନେଇକି ଗଲୁ ଓନେନେସେସ୍ ଆପ୍ଲାଏର ଯୋଉ ଛରି ତାର ଟେଷ୍ଟ ଆଜି ଆମର ଥିଲା ଟେଷ୍ଟ ଦେଲୁ ସେ ବହୁତ ସମୟ ଲାଗିଲାନି ହଁ ତାର ଟିକେ ବହୁତ ସମୟ ଗଲା ସେଥିରେ କୋଡ଼ିଏ ଟା ଖଣ୍ଡେ କୋସ୍ଚିନ୍ ଥିଲା ବାରଟା ଠିକ କଲେ। ପାସ ହଉ ମୋର ଯେହେତୁ ଟିକ୍ ଠିକ୍ସେ ପଢିକି ଯାଇନଥିଲେ।
ତମେ ଏକ୍ଜାମ୍ ଦେଇଥିବ। ନା ନା ତମେ ଏକ୍ଜାମ ଦେଇଥିବ ତାହେଲେ ଅଧଘଣ୍ଟା ଖଣ୍ଡେ ଦେଇଥିବ ତାହେଲେ ବାହାରେ ଗୋଟେ ପିଲା ଠିଆ ହେଇଥିବ। ଘଣ୍ଟେ।
ହଁ ହଁ ବାହାର ଗୋଟେ ପିଲା ଘଣ୍ଟା ଛିଡା ହେଇଥିଲା ଆଉ ବୋହୁତ ସାହାଯ୍ୟ କଲା ସେଟା ତାର ଫାଶେ ମାଲ ଆ ତାହେଲେ ସାହାଯ୍ୟ ଏଇଟା ଆମକୁ ଜଣା ଅଛି।
ହଁ ହଁ କଣ ଦେଲ ତାକୁ କିଛି ଦେଇନ।
ଆସା ଦେବା ପ୍ଲାନ ରେ ଅଛୁ ତାକୁଦବୁ ଟିକେ ପରସୋନାଲ ଦବୁ ଗୋଲାପ ଜାମୁ ଦବାର ଅଛି।
ଓହୋ ହଁ ହଁ ହଁ ଠିକ ଅଛି ଭଲ କଥା। ଆ ନା ନଦେ ଗୋଟେ ପିଲାଟେ ଏତେ ସମୟ ବାହାରେ ଠିଆ ହେଲା
ଆ ଦବା କଥା ଯେମିତି ହେଲେ ଦବା କଥା ଗୋଟେ ପିଲା ଘଣ୍ଟାଟେ ଠିଆ ହେଲା ବାହାରେ
ହୁଁ ନାଇଁ ନାଇଁ ନାଇଁ ସେ ସେ ତା କଷ୍ଟର ତା କଷ୍ଟର ଫଳ ନିସ୍ଚ
ହଁ ଟିକେ ଥଣ୍ଡା ଗୋଟେ ଦବା ଥ ଥଣ୍ଡା ଗୋଟେ ଦବା ନା ସେକଥାବି ନାଇଁ ଅଁ ଚଳିବ କିଛି ନାହିଁ। ସେ କହୁଥିଲାତ ଏମିତି।
ଫୋନ୍ ନାଇଁ ବୁଝିଲେ ତମେ ଆମ ପାଖରେ ଅଛି ଗୁଲାପଜାମୁ ସେ
ହଁ ହଁ ହ ଆପଣଙ୍କ ଦୋକାନ ଅଛି ଦୋକାନ ଅଛି ଗୋଲାପଜାମୁନ୍ ମିଠା ପିଠା ଦୋକାନ ଅଛି ଆମେ ଜାଣିଚୁ ବାହାରେ ଅଛି। ଘର ବାହାରେ ଆପଣଙ୍କର ହଁ ହଁ ଠିକ୍ ଅଛି ଠିକ୍ ଅଛି।
ବିସିବି ଦିଆହବ ତାପରେ କଣ କଲେଜ୍ ଆସିଥିଲୁ ଫେରେ କଲେଜରେ ସେମି ଇ ଟିକେ ବସିଲୁ ଗେମ୍ ଗେମ୍ ଫେମ୍ ଟିକେ ଖେଳିଲୁ କ୍ଲାସ୍ ଗୋଟେ କଲୁ। ଆଜି କଣ ପ୍ଲା ଆଜି କଣ କ୍ଲାସ ହେଲା?
ଆ ନାମ ଆଜି ଟିକେ ଡେରି ହେଇଗଲା ଗୋଟେ
ହଁ ଆଜିବା କ୍ଲାସ୍ ହେଲା କଣ କହୁଥିଲୁ କ୍ଲାସ୍ କରିବାକୁ କରିଚି ବୋଲି?
ନା ନା ବା ଯାଇଥିଲି ନା ନା ଯାଇଥିଲି ଟିକେ କାମ ଥିଲାତ ପଳେଇଥିଲି ଟିକେ ବାହାରକୁ ଆଉ ହଁ। ହଁ ହଁ ବୁଝିବାକୁ ଟିକେ ଚେଷ୍ଟା କର ଆଉ କଣ କାମ ଥିଲା ଟିକେ ଯାଇ ଥିଲିତ ହଁ।
ଆସିଲୁ ଫରେ ଇଏ ଘରୁ ଆସିିଗଲୁ ତ ବସିକି
ଟିକେ ବସିକି ସେଠି ଆରାମେସ୍ ଟିକେ ପାଣି ଫାଣି ପଇକି ଘରକୁ ଆସିଲୁ ଆଉ।
ଆଛା ଆଛା ହଁ ହଁ ଆମେବି କାଲି ଘରକୁ ଆସିବେ ଚାରିଟା ବେଳେ ଟିକେ ଯାଇ
ହଁ।
ଦେଶ ମନ୍ଦିର ଆଡ଼େ ଯାଇଥିଲା କାମରେ ଟିକେ ଯାଇଥିଲୁ କାମସାରିକି ଫେରେ ଆସିଲୁ ଆଉ।
ହଁ ହଁ କହୁଥିଲେ କହୁଥିଲେ ତମେ ଆସ୍ତଷ ଭାଇନା ହଁ ଆସ୍ତଷ ସେ ସାଗର ଚିକୁ ହଁ ଏମାନେ ସବୁ ଟିକେ ଯାଇ କାମ ଦାମ କରିୁଥିଲେ କଣ ଶୁଣିବା
ହଁ ଗୁପ୍ତ କାମ ଟିକେ ଚାଲିଥିଲା ବୋଧେନା ହଁ ହଁ।
ହଁ ସେଚଳିବ ସମସ୍ତଙ୍କର ନିଜ ନିଜ ପର୍ସନାଲ୍ କାମ ଅଛି କିଛି କହିହବନି କାହାକୁ।
ହୁଁ ହୁଁ ନାଇଁ ନାଇଁ ଠିକ୍ କଥା ତାପରେ ସେଠୁ କାମ ସାରିକି ସେଟା ଆମେ ଆସିଲୁ ଆସିକି ଏବେ ଆପଣଙ୍କ ସହ କଥା ହଉଚୁ ଆଉ। ଆଜି ତମେ ଖରାବେଳେ କଣ ଖାଇଛ?
ହଁ କଣ ଖାଇବି ସେଇ ଘରେତ ଖାଇଥିଲି କଣ ଭାତ ଆଉ ଚିକେନ୍ ତରକାରୀ ସାଲାଟ୍ ଏମିତି ସବୁ ଖାଇଥିଲି ଆଉ ହଁ ଆଜି ବୁଧବାରେନା ଟିକେ ଆଇଁଷ ନହେଲେ ହବନି। ଆଉ ତମେ ଆପ ତମେ କଣ ଖାଇଥିଲ?
ଆମର ସେମିତି ଭାତ ଡ଼ାଲି ମଟନ୍ ତରକାରୀ।
ଓହୋ ଡାଲିଟା ହେଇଥିଲା ମଟନ୍ ତରକାରୀ ତାହେଲେ କାଇଁ ହେଇଥିଲା ଆଉ ଡାଲି କରିବ ଆଉ ମଟନ୍ ତରକାରୀ କାଇଁ କରିବ।
ନାଁ ଆମର ଡାଲିଟା ପରମ୍ପରା ଯାହା ହଉ ନଉ ଡାଲି
ହଁ ହଁ ସେ ଆମ ଘରେବି ହୁଏଯେ ଆଇଁଷ ଯଦି ପରେ କିଏ କିଏ ଆସିଲେ ଘରକୁ ତାପରେ ଯାଇ ଡାଲି ହବ। ନହେଲେ ଆଇଁଷ ବାରିରେ ଆମର ଡାଲି ହୁଏନି ନର୍ମାଲି।
ଆମରତ ଆଇଁଷ ହେଇଚିତ ଆଉ ଡାଲି କଣ ଦରକାର୍ ସେ କାଲି ଆଇଁଷବି ଚଳିବ ଆଉ ହୁଁ ହୁଁ ଆଉ ଜାଣିଛନ୍ତି ପଚିଶିରୁ ଫେରେ ବର୍ଷା ବର୍ଷା ବଢିିବ ବୋଲି ଯୋ କଣ ଶୁଣୁଚି?
ହଁ ହଁ ଆଜି ନ୍ୟୁଜ ଦଉଥିଲା ପଚିଶିରୁ କଣ ବର୍ଷା ବଢ଼ିବ। ହଁ ଆଜିବି ଯାହା ଲାଗୁଥିଲା ଖରାତ ପ୍ରବଳ ଜୋରେ ଆଜି ହଉଥିଲା।
ହଁ ଖରା ତ ଆଜି ପ୍ରବଳ ଯେମିତି ହୁଁ ଖରାଠୁ ଜଣା ପଡୁଥିଲା ଆଜି ବର୍ଷା ହ
ହଁ ଆଜି ନାଇଁ ନାଇଁ ଚାରିଟା ବେଳେ ଆଜି ଉଠେଇଥିଲା ବର୍ଷା ପାଗ ଉଠେଇଥିଲା। କାଇଁ ବର୍ଷା ହେଲାନି କାଇଁ ହଁ।
ହଁ ଏବେ ଯଶ୍ ବାହାର ତୁ ଘରେ ଆସ ପହଞ୍ଚିଲି।
ଓହୋ ଯାଇଥିଲେ ବୋଧେ ବାହାରକୁ। ଆଉ ଆଶୁତୋଷ ଭାଇନା ଖବର କଣ।
ହଁ ତାର ବି ସେମିତି ଭଲ ଖବର ଠିକ୍ ସେ ଚାଲିଛି ସିଏ ସେ ଏବେ ଅସୁବିଧାରେ ପଡ଼ି ପଡ଼ିବାକୁ ଯାଉଛନ୍ତି। ହଁ ସେ ତା ତାକୁ ଟିକେ କାଣ୍ଡ ଫାଣ୍ଡ ନ କଲେ ତାର ଟି କେ ଭାତ ହଜମ୍ ହୁଏନି ଅ ସେ ଚଳିବ
ସେ ସେଇଥିରେ ଫସିବାର ଆଉ କଣ ବାହାରି ଯିବ ଯେ କିଛି ଅସୁବିଧା ନାହିଁ।
ନା ହଁ ସେ ତାର ମୋ ଭଳିଆ ସାଙ୍ଗ ଥାଉ ଥାଉ ସିଏ କଣ ସେ ଫସିପାରିବ କେବେ। ସେ ସବୁତକ ଜିନିଷ ମୋ ମୁଣ୍ଡରେ ହିଁ ବୋଳିଦିଅନ୍ତି ତାପରେ ବାକି ଆ ସମ୍ଭାଳିବୁ ଆଉ।
ହଁ ହଁ ହଁ।
ହୁଁ ହୁଁ।
ହ ଆଉ ଆଉ ଆଉ କୁଆଡେ ବୁଲାବୁଲି କଣ କର ଥିଲେ ଚାରିଟା ବେଳେ।
ହଁ ଏବେ ସେଇ ମେଘେଶ୍ୱର ହିଁ ଯାଇଥିଲି ସେଇ ମେଘେଶ୍ଵର ରେ କାମ ଟିକେ
ହଁ ନାଇଁ ନାଇଁ ମୁଁ ବି କାମ ଥିଲା ଟ ଏଇ ଡଙ୍ଗ ବଜାର ଟିକେ ଯାଇଥିଲି।
ଆଚ୍ଛା ଆଛା।
ହଁ ଏଇ ରଙ୍ଗ ହଁ ନାଇଁ ରଙ୍ଗ ବଜାରରେ ଗୋଟେ ନୂଆ ଲସି ଦୋକାନ ଟା ଖୋଲିଛି। ବହୁତ୍ ଭଲ ଲସିଟା। ହଁ ହଁ କିନ୍ତୁ ଟିକେ ପ୍ରାଇ ହଁ। ନାଇଁ ନାଇଁ ଟିକେ ପ୍ରା ପଇସା ଟା ଟିକେ ଅଧିକ ହେଇଯାଉଛି ଆଉ ଅଶୀ ଟଙ୍କା ହେଇଯାଉଛି ଲସି।
ଓହୋ ଅଶି ଟଙ୍କା ଲସି ଅଶି ହଁ ସେ ଏଇ ଟାଇମ୍ ରେ ଖରା ଦିନେ ତ ଟି ତାର ଟିକେ ଅଧିକ ସେ ଲସିର ଆଉ ଆ ତ ହବନି କଣ।
ଟିକେ ଅଧିକ ରେଟ୍ ନଉଚି ଆଉ।
ଅଜ୍ଞା ହଁ ସେ ଟେ ହଁ ଟେଷ୍ଟ ତ ଭଲ ଥିଲା। ଠିକ୍ ଅଛି ଆପଣ ଅଶି ଟଙ୍କା ପିଇଲା ଭଳିଆ ଲାଗିଥିବ ଆଉ ଅଜ୍ଞା ଅଜ୍ଞା।
ଆଉ ଆଉ କେବେ ଆସ ଚାଏ ବାଲା ଯିବା ଚାଏ ବାଲା।
ହଁ ନିଶ୍ଚୟ ଯିବା ସେ ଯୋଉ ବାଇପାସ୍ ପଟେ କିରେ ସେ ଯୋଉ କଟକ ରୋଡ ପଟେ। ବୁଝିଲି ବୁଝିଲି ସେ ଯୋଉ ତାର ଯୋଉ ରୋଡ ଉପରେ ସେ ଯୋଉ ଚେୟାର ପକେଇଥିବ।
ହଁ ହଁ ହଁ ହଁ।
ଓ ସେ ଡାହାଣ ପଟକୁ ପଡିବ ଯୋଉ କଟକ ଆଡିକି ଗଲେ।
ହଁ ହଁ ଚାଲୁ ଯିବା। ବହୁତ୍ ଭଲ ଜାଗାଟା ଏକ୍ସପେନସିଭ୍ ଜାଗାଟା ହୁଁ। କେବେ ଗୋଟେ ଯିବା ଫାଙ୍କା ହୁଅ କେବେ ଗୋଟେ ଦେଖାହବ ଯିବା ଆଉ ମିଶିକି
ଠିକ୍ ଅଛି ଏଇ ସପ୍ତାହ ନହେଲେ ଆର ସପ୍ତାହ ଆଡିକି ଦେଖିବା ଯିବା ଆଉ।
ହଁ ହଁ ନାଇଁ ଭାଇ ଯାଇଥିଲି ତ ଟିକେ ଭଲ ଜାଗା ଟା। କିଛି ଖିଆପିଆ କରିବା କଥା ନୁହ ହୁଁ ହୁଁ। ହଁ ଟିକେ ଅଧିକ ପଇସା ନେଇ ଯାଉଛନ୍ତି ଆଉ ସର୍ଭିସିଙ୍ଗ ଠିକ୍ ନାହିଁ ସେଠି।
ଆଚ୍ଛା ଆଚ୍ଛା ଏମିତି ତାହେଲେ ଓହୋ ନା ମୁଁ କହୁଥିଲି କି ହଁ।
ହୁଁ ହୁଁ କହୁନାହାନ୍ତି।
ମୁଁ କହୁଥିଲି କି ସେ ଯୋଉ ଇଏ ଆମେ ବିରିୟାନୀ ପ୍ଲାନିଙ୍ଗ କେବେ ଗୋଟେ କରୁନ ବିରିୟାନୀ ଖାଇବା ପ୍ଲାନ୍।
ହଁ କେବେ ଦେଖିଆ କରିବା ଗୋଟେ।
ଉଁ ହୁଁ ଯାହାହେଲେ ପନ୍ଦର ଦିନକୁ ଥରେ ଟିକେ ବିରିଆନି ନ ପାଟିରେ ବାଜିଲେ କେମିତି ଲାଗିବ?
ଟିକେ ଅସୁବିଧା ଅଛି ତ ଏଇନା ହଁ ଚଳିବ।
କଣ ମୋର ପୁଣି ଅସୁବିଧା କଣ ମଜା କରୁଛନ୍ତି ନା?
ଏ ଆପଣଙ୍କ ଭଳିଆ
ଆପଣ ଆଉ ବି ବିଜନେସ୍ ତ ଯୋରଦାରିଆ ଚାଲଚି ଆମେ ଦେଖୁଥୁଲୁ କଣ ଆପଣ ମୋବାଇଲରେ ଏ ଅଲଗା ଲାବୁଲରେ
ନାଇ ଆପ୍ ଆପଣଙ୍କଠୁ ତ କମ୍ ଆପଣ ତ ଉ ମ ଆପଣ ତ ବିଭିନ୍ନ ଜାଗାରେ ଆପଣଙ୍କର ହାତ ଅଛି। ପଇସା କମେଇବାରେ ଆମ ଭଳିଆ
ହୁଁ ଆମର ସେଇଆ। ନାଇଁ ନାଇଁ ସେମତି ଯିଏ ସବୁଠୁ ଛୋଟ ସିଏ ସବୁଠୁ
ହଁ ନାଇଁ ନାଇଁ ସେମିତି କଣ କହିହବ ହ ଆପଣ ବୋହୁତ ଧନୀ ଲୋକ ଆପଣ ଘର ଭଡା ଲାଗିଚି ଛଅ ଛଅଟା ସାତ ସାତଟା ଘର ଭଡା ଲାଗିଚି।
ନାହିଁ ତା ପାସିକି ଚେଞ୍ଜ କରିବା ତାହା ଆମର କଣ ନା ବର୍ଷା ହବ ବୋଲି ନା।
ଓହୋ ହଁ ହଁ।
ଆ ଦେଖେ ବର୍ଷା ବର୍ଷା ଟିକେ ହୋଉ ଆଉ କାଲି ଗଲେ ଯିବୁ?
ହଁ କାଲି କଲେଜ ଯିବା ପା କାଲି କଲେଜ ଯିବା ହଁ ହଁ। କାଲି ସେଇ ନଅଟା ସାଢେ ନଅଟାରେ ଯିବା ଆଉ ଆଶୁତୋଷ ଭାଇନା ଯିବେ?
ହଁ ସିଏ ଯିବ ଆଉ ତୁମେ କାଲି କ୍ଲାସ କେତେବେଳେ କଣ ଅଛି?
କାଲି ସେଇ ଏଗାରଟା କି ଦଶଟା ପଇଁଚାଳିଶରେ କଣ ହେଇଛି?
ଆଁ?
ଆମର ତ ରୁଟିନ ଦେଇନାହାନ୍ତି ଆମର ସେଇ ଯାହା ଯିଏ ପିଲା କୋହୁଚି ଆମେ ସେଇ ଅନୁସାରେ ଯାଉଚୁ।
ଆଚ୍ଛା ଆଚ୍ଛା ସେମିତି ନର୍ମାଲି ଯିଆ ଯାହା ହବ ଦେଖିବା ଆଉ ସେଇଭଳିଆ ନୁହଁ?
ଯେତେବେଳେ ଯାଉଛେ ଆମେ ଯାଉଚୁ କ୍ଲାଟାଟା କରିବାକୁ ମିଶିକି ଆଉ ହୁଁ। ଆଉ ହଁ ନାଇଁ ପିଲା ପିଲା ଟିକେ ଆସୁନାହାନ୍ତି ତ ଏବେ କ୍ଲାସଟା ଟିକେ ଅଳ୍ପ ଅଳ୍ପ ହୋଉଚି ଆଉ। ହଁ ସେଇଭଳିଆ ତ।
ହଁ ସେ ଖରା ବି ହୋଉଚି ପିଲା ଆସୁନଥିବେ ଟିକେ ଟିକେ ପୁଣି ଆଉ କଣ
ଆମର ପଟେ କହିଲେଣି ଏଇ କିଛି ଦିନ ଭିତରେ ଆମର କଣ ପରୀକ୍ଷା କରିବେ ବୋଲି।
ହଁ ସପ୍ତାହେ ତା ପାଇଁ।
ଉଁ ଉଁ ହୁଁ ହୁଁ ଆଛା ଦେଖିବା କଣ ହୋଉଛି ଚଳିବ। କାମୁକୁ ତ କହିଛନ୍ତି କିଛିଟା ସାହାଯ୍ୟ କରିବେ ଟିଚରମାନେ ଶିକ୍ଷକମାନେ।
ଟିଚରମାନେ ତ ସାହାଯ୍ୟ କରିବା ପାଇଁ ହିଁ ଥାଆନ୍ତି। କରିବେନି କେମତି ସେ ନିଶ୍ଚିୟ ନାଇଁ ସିଏ ଆଚ୍ଛା ଆଚ୍ଛା ତାହେଲେ ଅବଶ୍ୟ ସେଇ ଟାଇପର ସାହାଯ୍ୟ ନା ହଁ ସିଏ ବି ଭଲ କିଛି ଜଣଙ୍କ ପାଇଁ।
ହ
ପାଇଯାଏଁ
ହଁ।
ଆ ହୋଉ ହୋଉ ଆ ହୋଉ ଆମର ଏ ହଁ କଣ କହିଲୁ ମଝିରେ?
ନାଇଁ ଆମର ମଝିରେ ଥରେ ଗୋଟେ ପରୀକ୍ଷା ହେଇଥିଲା ସେଥିରେ ସେ ଆମ ଗୋ ଟିଚରମାନେ ଦେଇ ଦେଇଥିଲେ ଯେ ଟିକେ ଦେଇ ଦେଇଥିଲେ ପରୀକ୍ଷା ପରୀକ୍ଷା ପାଇଁ ଟିକେ ଇମ୍ପୋଟାଣ୍ଟ କୋଶ୍ଚିନ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପତ୍ର ହଁ ଲେଖିଦେଇ ଥିଲ ସେ ଗୋଟିକ ଦେଖିକି ଆଉ। ନାଇଁ ସିଏ ଏତେ ବି ହଁ ହଁ ହଁ ହୋଉ ହୋଉ ହଁ ହଁ ହୋଉ ଠିକଅଛି ଠିକଅଛି ଯାଆନ୍ତୁ। ରଖୁଚି।